ହଁ, ଦୁଃଖୁତି। ତମ ଘର ଆଡେ ଡେଲି ଯାଉଛି। ଜୀବନି କୁଆଡେ ହୋଇ ଜିବନି କୁଆଡେ ରେଡି।
ଏଇ ମଧୁର ସୁର ତମର।
ଭଲ ହେଇିଲାନି ହାତୁ ଗୁଡିିକ ତଳିଲୁ।
ଆ ହଅନ ଗୁଳି ଦଟ ସୁକୁଲି ମନ ସାର
ଆ ଯା ହଉ।
ହଉ ସରସର କଣ କଣ କିି ଗୀତେ ନାଟ ମନେ ପଡ଼ୁନି?
ହ ଦେଖରେ ଡୁଙ୍ଗୁଡିଙ୍ଗ ବି ଯାଉଛନ୍ତି। କହୁଛନ୍ତି ପିଲାଟା ପୁରା ଭାବୁଥିବେ ନଷ୍ଟ ହେଲେ ଆଉ।
ନଷ୍ଟ ହେଇଗଲେ ପିଲା ନଷ୍ଟ ହେଇଗଲେ ବାତେର ହେଇଗଲେ ଆଉ। ହୁଁ, ଆଉ କ କହ କଣ?
ଦେଖିବା ଅ ଆ କହିଲୁ।
ଏଇଟା ଗୋଟେ ଟପିକରେ ଆ ହବା।
ଆଉ ତ କଅ?
ଅ ଆ ହସେଇ ଦିଘେଇ ହସଉ ଦିଘଉ ରୁ ଏ ଓଇ। କଫ ଘମ ଚାଷ ଧନ୍ୟ ଟଠର ଢଣ କଫ ବମ ଜରଳ ତା ଦନ୍ତ ତାଲେଶ ଉନେଶ ଆଛା
ମଝିରେ କଣ କଣ କ କଖ ଗ ଘ ମ ପୁଣି ପଳେଇଆ ଆଇଥିଲା ନା କଣ?
ପାଫ ଭ ପାଫ ପାଫ ଭ ହୁଁ ହ କ୍ଷ ୟ ଲ ଆଉ।
ଦେଖିବା ଲୋକ ଦେଖୁଛନ୍ତି।
ହୁଁ
କଣ ହେଲା କିରେ?
ଆ କଅହ?
କଣ କହିବି?
ଆ ବାଦଲ ପୁରା ଢାଙ୍କିଲାଣି ବର୍ଷ ହେବ ବୋଧେ ଆଉ।
ହଁ ହବ ବୋଲି। କଣ ଗୋଟେ ଦେଖା ପଚାରିଲୁ।
ହଁ ଦେଖା। ଗୋଟେ ଲଙ୍ଗ
ହଁ କହୁଛ ପ୍ରଶ୍ନ ପଚାରନି ମ ମାନେ କଣ ୟାଡ ସିଆଡେ କଣ ହୁଏ ପଚାରେ କହିବା ପାଇଁ।
ହୁଁ
ହ
ହଁ ଘ ଆଜି ବସା ଲେଖିଛି
ଦେଖି ଦେ ସେଇଟା ଏଇଟାକୁ ଦେଖି ଦେଖି ଫିଙ୍କି ଛାଟି ବଛି ଦେଖିମିତି
ହ ପିଲା ବାତେରା ହେଇଗଲା ପିଲା ଟ ପଛ ପିଲା ବାତେରା ହେଇଗଲା। ହରା। ଆରେ ଗିଡ଼ିକଟାଟା ଉଭିଲଲା ନା ସେ ଗୋଟେ ସଂଙ୍କେତ ଥିଲା ତ ତମ ଗାଁରେ ଗୋଟେ ସଙ୍କେତ ଥିଲା ହେଲା।
ହଁ ପରା, ଏଇଟା ଆଉ ଗାଁ ଟା ଆମର ଆଉ।
ଦେଖିବା ଟାୱାର ଟା ଦେଖିକି କହିଇଟା ଟାୱାର ଦେଖିଲାଣି ମାନେ ପାଖେଇ ଆସିଲାଣି ଗାଁ।
ହଁ। ଦେଲେ ଚିହ୍ନଟାକୁ ମାରିଦେଲେ ଆଉ।
ହୁଁ ହୁଁ।
ଆଉ ଜନ୍ଦା ପୋକ ଆଉ କ ଆଉ କଣ?
କହିଲି କଣ ସାଙ୍ଗେ ସାଙ୍ଗେ କୁଆଡେ ଏତେ ଆଉ ଭଲ ଭଲ ହେଇପାରିବ।
ଆଉ ଗପିଲି ତ କେତେ ଗପି ଦବ ହେରା ମୁଣ୍ଡରେ ବସନିଳିଆ କିଛି।
ହଁ ମାନେ କୋଉ ଟପିକ କୋଉ ବିଷୟରେ କଥା ହବ
ଫୁଣି ଇଆଡେ ଭାବି, ଭାବି ଚିନ୍ତି କାହିଆକୁ ପଡୁଚି ଯେ ଜାଗା ନା ଫାଗା ନା ନ ଧରି ଇଏ ସିଏ।
ହଁ, ଗୁଟେ ଗୁଟେ ଖେଳ ତାଙ୍କ ଘର ଆଡ୍ରେସ ଫାଡ୍ରେସ ସବୁ ଠିକଣା ଫିକଣା ସବୁ ଦଉଚନ୍ତି । ଜାଣି ପାରୁନାହାନ୍ତିି କିଛି ଭଲ ମନ୍ଦ
ମତେ ଲାଗୁଚି ଝିଅ ପିଲା ଗୁରା ଭଲସେ କଥା ହେଇ ପାରୁନଥିବ ନା? ମାନେ ନିୟମ ଅନୁସାରେ ନିୟମ ଅନୁସାରେ ସେ କଣ କଥାହେଇପାରୁନଥିବେ ନା ଫା ।
ଯୋଉମାନେ ଜାଣି ଦେଇଚନ୍ତି ସେମାନେ କଥା ହେଇ ପଡୁଚନ୍ତି। ଆଉ ଗୁରେ ଗୁରେ କଥା ହେଇ ପାରୁନାହାନ୍ତି ଆଉ।
ହୁଁ। ତା ଗପୁର ଟା ଯାହା ପଇଲେ ହେଲା ଯୋଉ ବି ଟପିକରେ ଗପିବ ଗପିବ ପଡିବ।
ପୁଅ ପିଲା ହେରା ଆସିଲା ଆସିଲା ହେଲା। ସେ କଣ କଲା କହିଲୁ ମାନେ ଯୋଉ କହିଲା କିଏ ଫ୍ରି ଅଛ କି ହେଲା।
ହୁଁ।
ତାପରେ ଯୋଉ ଗୁଟେ ଝିଅଟେ ଏ ଯୋଉ ଗୋଟେ ପୁଅଟେ ଏଠୁ କହିଲା ମୁଁ ଅଛି। ତାପରେ ଆଉ ଗୁଟେ ଝିଅଟେ ଏଇଠୁ କହିଲା ସେଇଟେ ସାଙ୍ଗେ ସାଙ୍ଗେ କହିଥିଲି ରିପ୍ଲାଇ ଦେଇଥିଲା ଆଉ। କହିଲା ହଁ ମୁଁ ବି ଅଛି ଯୋଉ ଅଛି ଯୋଉ ତାପରେ ସେ ୟା ୟା ସହିତ କଥା ନହେଇକି ତା ତାତିରି ରିପ୍ଲାଇ କରିକି ତା ସହିତ କଥା ହଉଚି।
ଆଛା ତା ତାଳି ହେଇ ଯାଉ। ଚାନ୍ସ ମିଳୁଚି କଣ ଛାଡି ଆଉ ତାପରେ
ହଁ ପରା, ମାନେ ଇଏ ଝିଅ ଟା କହୁଚି ତ ଝିଅ ସହିତ କଥା ହେଇ ପାରିଲ ଆ ପୁଅଟା ଆଉ କଥା ହେଲାନି।
ପିଲା ଅଛନ୍ତି ଗ୍ରୁପ୍ ରେ ଖାଲି ଝିଅ ପିଲା ଙ୍କ ସହିତ କଥା ହେବା ପାଇଁ ଆସୁଚନ୍ତି ଖାଲି।
ପୋପିଲା କି କଥା ହବୁ କହିଲେ ନା ହଉନି।
ସେ ପିଲା ବେଶୀ ନାହାନ୍ତି ନା କଣ ଝିଅ ପିଲା ଅଛନ୍ତି ବୋଧେ ଆଉ।
ଅଛନ୍ତି ଅଛନ୍ତି।
ଆରେ ମେସେଜ କଲା ବେଳଠୁ କୋଉଛି ନାଁଟା ର ଦେଖିଲା ତାଙ୍କର
ଦେଖିଲା? କ‌ଅଁଳା ଏଟା କିରେ ଏଟା।
କି ହେରା ପଲସରଟା କଣ ଗୋଟେ ପଲସରର।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
ଆରେ ଏଇଟା କଲରେ କଥା ହେଲେ ଆଉ କିଛି କଲ୍ ବଲ ଆସିବନି।
ମାନେ
ବିଜିରେ ଦେଖେଇବନା କଣ ବିଜି ଖାଲି ଦେ
କୋଉଆଣି ଏମିତି ମୋର କେବେ ହେଇନି ମୁଁ ଜାଣିନି।
ଓହୋ।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
ଆ ଟିକେ କ କାଇଁ କଲ୍ କରୁଛି।
କଲ୍ କଲା? ଏଟା ବେକାରିଆ ପିଲାଟେ କିରେ। ହାଲୋ। ହାଲୋ।
କିଏ ଫୋନ କରିଥିଲା?
ହାଲୋ।
ହାଲୋ।
ଫାଙ୍କା ହେଇକି କଲ୍ କରିଥିଲ। ଯିବା ଆଉ କଣ ଯିବା ପାଇଁ ଏଆଡେ କଞ୍ଚିଆ ଆଡେ।
ଓହୋ ସିଆଡେ ଯିବୁ ଆଉ ଏଇଟା ଆଉ ତିନି ତିନି ମିନିଟ୍ କଥା ହେଇ ପଡିବ ଆଉ। ଏଇଟା ତ ସରିଲେ ସରିବ ଆଉ।
ଆଜି ଭାଇ କଞ୍ଚାଟା ସାଙ୍ଗ ସାଙ୍ଗେ ପଳେଇ ଆସିବା।
କଣ?
କଂଛିଆଡେ ଯାଇକି ସାଙ୍ଗେ ସାଙ୍ଗ ପଳେଇ ଆସିବା ବାଇକିରେ।
ଯୋଉ କୋ ହେଟା କେତେ ବାଟ ହବ କି?
ଏଟା ତିନ ଚାରି କିଲୋମିଟର ଏ ଯୋଉ ବାଇଶିଙ୍ଗା ବାଇଶିଙ୍ଗାରେ।
କଂ ପାଇଁ?
ଏ ଆକା ଭାଇ ସେ କୁଆଡେ ଯିବ କଣ ଗୋଟେ ତ ଛାଡିକି ତାକୁ ଆସିବ କୋହୁଥିଲି।
ଓହୋ।
ଏକୁଟିଆ କଣ ଯିବ ରାତିରେ ଡର ଲାଗିବ ଯୋଉ ରାତି ହେଇନି ତ ସନ୍ଧ୍ୟା ହେଇଯାଇଚି।
ଯିବା ଯିବା। କଣ କିରେ ମୁହାଁ ବିଲେଇ।
ଆଉ ଥଣ୍ଡା ଲାଗେ ଥଣ୍ଡା ଦି ମିଣ୍ଟି ଦି ମିଣ୍ଟି। ଆମର ଶଇଲା ଟାସ୍କେ। ଆଉ। ଆ ଶୁଭ।
ଏ ମେଳି ହଉଛନ୍ତି ଏରା ତ।
ଆଉ ଏତେ ଚିଲାଅନି।
ଆଉ କଣ କହ ଆଉ?
ବାଘ ଖେଳିବ ମାର୍କେଟ ରେ ଆଉ।
ବାଘ ଖେଳିବ ମାର୍କେଟରେ ଆଉ। ବାଘ ଖେଳିବ ଉ ହନୁମାନ ହନୁମାନ ବଜାରରେ।
ହ ହଉ।
ଦଶ ମିନିଟ୍ ଆଟଲିଷ୍ଟ ଦଶ ମିନିଟ୍ କଥା ହେଇ ପଡିଲ ଠିକ ବରଂ।
ତାଲେ ତମର କଇଲି ତମ ଗାଁର ଖଲି ଇଏ ସେ ରହସ୍ୟମୟ ଜିନିଷ କଣ ଗୋଟେ ଅଛି କି ମାନେ ମାନେ ରହସ୍ୟମୟ ତ ହିନ୍ତି କିଛି ନ ଥିବ ଏଇ ଯେ ପୁରୁଣା ପୀଠସ୍ଥଳୀ କିି କଣ ମାନେ
ପୁରୁଣା ପୁଣା ହେଇ ଜଙ୍ଗଲ ଏଇ ଜଙ୍ଗଲରେ ଜଉ ଜାଗାଟା ପୁରା କହିଥିଲି ହେଇ ରାଜାଙ୍କ ମନ୍ଦିରଟା ହେଇଟା କହୁନ ଟିକେ ଆଉ ଐତିହାସିକ। ଐତିହାସ ଗୁଡା ଆଗରୁ ପୁରା ପୁରା ଜଙ୍ଗଲିଆ ଲୁକ ପ୍ରସ୍ତାବ ଦଉସନ୍ତି ପୁରା।
ଆଗରୁ ଚାଲିଛି ଗୋଟେ ହେଟା ଟା କଣ ବୁଢା ବୁଢୀ ଠାକୁର ଅଛନ୍ତି କି? ତାଙ୍କ ଠାକୁର ନାଁ ହଉଚି ବୁଢା ଲିଙ୍ଗେଶ୍ୱର।
ଯାହଉ।
ଅବାଗିଆ ନାଁ ଟା ଟିକେ ଆଉ ହେ ଠାକୁର ହେଠେ ପୂଜା କରୁଚନ୍ତି ହେଠୁ ଆଉ।
ଆଉ କଣ ହେତିକି?
ହେତିକି ଆଉ କଣ ଦେ କେତେ ମିଣ୍ଟି ହେଲା ଦେଖେ ଦି ମିଣ୍ଟି ହେଇଗଲାକି?
ହଁ ସରି ଆଇଲାଣି ଟିକେ ଥମିଯା ରହିଯା ରହିଯା ହଁ ବହିଗୁଣ୍ଡ।
ବହିଗୁଣ୍ଡ।